ହ୍ୟାଲୋ ମ୍ୟାଡ଼ାମ ନମସ୍କାର, କା କାରିଆ ଆପ କୁ ସ୍ଵାଗତ।
ଆପଣଙ୍କୁ, ନାଇଁ ଏଠି ଖାଇକି ଜଷ୍ଟ ବସିଛୁ ଆଉ, ଆପଣ ଖାଇସାରିଲେଣି?
ହଁ ଆମର ଖିଆପିଇଆ ଜ ସଇଲା, ଆଉ ଏଇ ଯଷ୍ଟ ମାନେ ପରାପରି ହଉଛି ଶୋଇବା ପାଇଁ। ଆଉ ଆପଣଙ୍କ ସହିତ କଥା ଲାଗୁଛି ଆଉ। ଆପଣ କଣ କଣ ଖାଇଲେ ଆପଣ?
ଏଇ ରୁଟି ଖାଇବା କଥା ଆଉ ଖରା ଦିନ ଆଉ କ କରିବା ଗରମ ହଉଛି ଆଉ। ଆପଣଙ୍କ ସେପଟେ ଗରମ କେମିତି?
ହଁ ଗରମ ତ ତିନି ଦିନ ହେଲା ବର୍ତ୍ତମାନ ଗରମ ଏଠି ଖରା ପ୍ରବଳ ଜୋରେ ହଉଛି। ତାପରେ ଦି ପହର ସମୟରେ ଟିକେ ମେଘ ଏମିତି ଉଠୁଛି ଦୁଇଟା, ତିନିଟା ଟାଇମ ରେ। ସମୟରେ ଟିକେ ମେଘ ଉଠୁଛି ମେଘ ଯୋଉ ପରିମାଣରେ ମେଘ ଉଠୁଛି ସେଇ ପରିମାଣରେ ମାନେ ବର୍ଷା ବର୍ଷି କିଛି ହବ ନାହିଁ।
ଆଜ୍ଞା।
ଆଉ ଏମିତି ବହୁତ ଗରମ ହଉଛି ବାହାରେ ଟିକେ ଟି ବୁଲାବୁଲି କରୁଛି ଆଉ।
ଆମର ତ ଏପଟେ ପ୍ରବଳ ଗରମ ହଉଛି ଆଉ କଣ କରିବା ଖରା ଯେହେତୁ ହଉଛି ଗୁଳୁମୁଳୁ ବି ଆମର ଏପଟେ ପ୍ରବଳ ତାପରେ ଗୁଳୁମୁଳି ବି ରୋଷେଇ ଘରେ ରୋ ସେଇ କଳା ବେଳକୁ ଭାରି ପ୍ରୋବ୍ଲେମ ହେଇଯାଉଚି ଗ୍ୟାସ ଦି ପଟ ଚୁଲା ଲ ଲଗେଇଦେଲା ବେଳକୁ ଆଉ ଘର। ତ ପୁରା ଗରମ ହେଇଯାଉଛି ଆଉ ରୋଷେଇ କଲା ବେଳକୁ ବହୁତ ପ୍ରୋବ୍ଲେମ ହଉଛି। ଆଗ କାଳରେ କଣ ଆମେ ସମସ୍ତେ ସେତେବେଳେ ଗ୍ୟାସ୍ ନଥିଲା ଆମର ସେପଟେ। ଚୁଲିରେ ରୋଷେଇ ହଉଥିଲା ଗାଁ ରେ ଆଉ। ଚୁଲିରେ ଆମର କାଠ ଜାଳ ଜାଳିକି ଆମର ସେତେବେଳେ ରୋଷେଇ କରୁଥିଲୁ ସେଇଟା କିନ୍ତୁ ଭଲ ଥିଲା।
ହୁଁ ହୁଁ ଆଚ୍ଛା ମୋତେ ଗୋଟେ କୁହନ୍ତୁ ଆପଣ ଯଉ ବର୍ତ୍ତମାନ ଏଇନେ ଗ୍ୟାସ ରେ ରୋଷେଇ କରୁଛନ୍ତି। ଆଉ ପିଲା ବେଳେ ଯେତେବେଳେ ଆମେ ବାପ, ମା ଯେତେବେଳେ ଆମକୁ ରୋଷେଇ ବାସ କରି ଦଉଥିଲେ। ସେତେବେଳେ କାଠ ଫାଠ ମାନେ ଜଳା ଜଳି ରୋଷେଇ ହଉଥିଲା। ଆପଣଙ୍କୁ କୋଉଟା ମାନେ ଭ-ଭଲ ଲାଗେ ଆପଣଙ୍କୁ?
ଆକଚୁଲି ଚୁଲିରେ ଯୋଉଟା ରୋଷେଇ ହୁଏ। ସେଇଟା କିନ୍ତୁ ବହୁତ ଭଲ ଲାଗେ। ଟେଷ୍ଟି ବି ଲାଗେ ଆଉ ଆପ ଆଉ ଆପଣଙ୍କର ମାନେ ସେଇଟା ନିରୋଗୀ ଜିନିଷ ବି ଆମର ଚୁଲିରେ ଯାହାବି କଲେ ସେଇଟା ବହୁତ ସ୍ଵାଦ ଲାଗେ। ଯୋଉଟା କି ଆମର ଗ୍ୟାସ ରେ ଗ୍ୟାସ ରେ ରୋଷେଇ କଲେ ସେତେ ଟେଷ୍ଟ ଆସେନି।
ହୁଁ ହୁଁ ତାପରେ ଏବେ ବି ଦରଦାମ ସବୁ ବୃଦ୍ଧି ହେଇଯାଇଚି ସବୁ। ଗ୍ୟାସ ଆ ଯଦି ଆଗରୁ ଲୋକ ଯଦି ସେଇ ଚୁଲି ଜାଳରେ ହେଉ। କିମ୍ବା ସେ ଘଷି କଉ ଇଏ ର ଗୋବର ହଉ ଯଦି ରୋଷେଇ ବାସ କରିଥାନ୍ତେ। ଇ ଏବେ ପର୍ଯ୍ୟନ୍ତ ଯଦି ଚାଲିଥାନ୍ତା ସେ ଜିନିଷ କଣ ମାନେ ଆଉ ଲୋକ ଏତେ କେହି। ମାନେ ନିର୍ଭର କରି ଚଳନ୍ତେନି ଗ୍ୟାସ ଉପରେ।
ଆଜ୍ଞା।
ସେ ଜିନିଷକୁୁ ଆସ୍ତେ ଆସ୍ତେ ଦେ ଲୋକ ଲୋକ ଭୁଲିଗଲେଣି। ଆଉ ଜଙ୍ଗଲ ବି ଆସ୍ତେ ଆସ୍ତେ ତେ ମାନେ ସବୁ ନଷ୍ଟ ହେଇଗଲାଣି ଲୋକ ସେଇଟାକୁ ଚାହୁଁନାହାନ୍ତି ବର୍ତ୍ତମାନ ଇଏରେ ଆଉ।
ଆଗ କାଳେ ଯେମିତି ଚୁଲିରେ ଆମର ରୋଷେଇ କରୁଥିଲେ ଆମର କାଠ ଜାଳିକି ପତ୍ର ଜାଳିକି ଆମର ଘଷ୍ ଷି ଆମର ଗୋବରରେ ଘଷି ପକା ହଉଥିଲା। ସେଇଟା ଆମର ଶୁଖେଇକି ଆମର ସେଇଟାକୁ ବି ଜାଳେଣୀ ଭାବରେ ଆମେ ବ୍ୟବହାର କରୁଥିଲେ। ଆଉ ସେତେବେଳର ସେଇ ସବୁ ଜିନିଷ ବହୁତୁ। ଏବେ ଲୋପ୍ ପାଇଗଲାଣି ଆମର ତ ଏବେ ଘରେ ଘରେ ଗ୍ୟାସ୍ ଚୁଲା ହେଇଗଲାଣି। ଆମେ ଗ୍ୟାସ ଯାହା ଘରେ ଦେଖିବ ଆମର ଆଜିକାଲି ଗ୍ୟାସ ହେଇଗଲାଣି। ଆଉ ଚୁଲି କିି ସେଇ ସବୁ ପୁରୁଣା ଜିନିଷ କୁ ସେଇଗୁଡା ସବୁ ଲୋକ ଭୁଲି ଗଲେଣି ଆମର ଧୀରେ ଧୀରେ ପୁରୁଣା ଜିନିଷ ଆମର ଲୋପ୍ ପାଇବାରେ ଲାଗିଲାଣି। କାଁ ଭାଁ କୋଉଠି ଆମେ ଗାଁ ରେ ଚୁଲି ଦେଖିବା ଆଜିକାଲି ତ ଗାଁରେ ବି ପ୍ରାୟ ସବୁ ଆଉ କେହି। ଚୁଲି ବି ଲଗଉନାହାଁନ୍ତି ଆଜିକାଲି ସବୁ ମାନେ କଳା। ମାନେ ହେଇଯାଉଛି ବୋଲି ସବୁ ମାନେ ଏଇ ଗ୍ୟାସ ରେ ସମସ୍ତେ ଏବେ ରୋଷେଇ କଲେଣି ଧୀରେ ଧୀରେ
ଆ ଆଜ୍ଞା ଆଜ୍ଞା ଆଜ୍ଞା ସ ଉଁ। ଆପଣ ସେ ପିଲା ବେଳେ ଏଲେ ଆପଣ ଦେଖିଛନ୍ତି ସେ ଘଷି ମାନେ ଗୋବରରେ ହଉ। କିମ୍ବା ଏଇ କାଠ ଜାଳିନି ଆପଣ ଦେଖିଛନ୍ତି? ଆମ୍ ଆପଣଙ୍କ ହଁ ମା ଏଇମିତି ରୋଷେଇ ବାସ କରିକି ଦୋଉଥିବେ। ଆପଣ ମାନେ ନି ଅନୁଭବ କରଛନ୍ତି ନାଇଁ।
ଆଜ୍ଞା ମୁଁ ମୁଁ ବି ନିଜେ ଚୁଲିରେ ରୋଷେଇ ମାନେ କରିଚି। ମୁଁ ବି ମତ୍ ମୋତେ ବି ବୋହୁତ ଭଲ୍ ଲାଗେ ଚୁଲି ରେ ରୋଷେଇ କରିଆକୁ ମୋତେ ବି ସମୟ ମିଳିଲେ, ମୁଁ ବି ଚୁଲିରେ ହିଁ ରୋଷେଇ କରେ ମତ ମତେ ଭଲ୍ ଲାଗେ ଚୁଲିରେ ରୋଷେଇ କରିଆକୁ ଆକ୍ଚୁଆଲି ଚୁଲି ରନ୍ଧା ଟା ମାନେ ବୋହୁତ ଟେଷ୍ଟି ଟିକେ ଲାଗେ ନା।
ହୁଁ ହୁଁ ହୁଁ ତା ସ୍ଵାଦ ତା ସ୍ଵାଦ ଟା ଅଲଗା ପ୍ରକାର ଲାଗେ ଏବେ ଦେଖୁନାହାଁନ୍ତି। ଅ ଯେତେବେଳେ ଦେଖିବେ ରାସ୍ତା କଡରେ ଲେଖାହେଇଥବ ଆଉ ମାଟି ହାଣ୍ଡି ମାଂସ। କି ଏସବୁ ଜିନିଷ ଲେଖା ହେଇଥିବ ସେ ଜିନଶ ମାନେ ପୁରୁଣା ଜିନଶ ଗୋଟାକ ଚାହିଦା ଭଲ ଥିଲା।
ପୁଣା ଜିନିଷର ଚାହିଦା ଭଲ ଥିଲା, ବର୍ତ୍ତମାନ ତ ସବୁ-ଉ-ଉ-ଆମର ଇଏ ହେଇଗଲାଣି ଆଉ ମା ମାଟି ହାଣ୍ଡିରେ ଆଉ କେହି ରୋଷ ଛେଇ କରୁନାହାନ୍ତି ସେତେବେଳେ ମାଟି ହାଣ୍ଡିରେ ଚୁଲି ରେ ରୋଷେଇ କରୁଥିଲେ, ଏବେ ତ ସବୁ ଆମର ବାହାରି ଗଲାଣି ସିଲଭର୍ ର ଆମର ଷ୍ଟିଲ୍ ର ନନଷ୍ଟିକ ର ଏଇ ସବୁ ଜିନିଷ ବାହାରି ଗଲାଣି, ଆଉ ସେଇ ସବୁ ଜିନିଷ ସେ ସବୁ ଲୋପ ପାଇଗଲାଣି। ସେତେବେଳେ ଆମେ ମାଠିଆରେ ପାଣି ରଖିକି ଆମେ ପାଣି ପିଉଥିଲେ ଥଣ୍ଡା ରହିବ ବୋଲିକି। ସେତେବେଳେ ଏତେ ଫ୍ରିଜ ହେରିକା ନଥିଲା ନା ଆମର, ଆଉ ଏବେ ସବୁ ଫ୍ରୀଜ ହେରିକା ହେଇଗଲାଣି ଯେହେତୁ ଆଉ ମାନେ ସେ ସବୁ ଜିନିଷକୁ ଭୁଲି ଗଲେଣି ଲୋକ ଆଉ।
ହୁଁ ହୁଁ କିନ୍ତୁ ଆପଣ ଦେଖନ୍ତୁ, ମାନେ ଫ୍ରିଜ ରେ ଆପଣ ଗୋଟେ ପାଣି ପିଇବେ ଆଉ ମାଠିଆ ଗୋଟେ, ମାଠିଆ ତଳେ ବାଲି ରଖିକି ମାଠିଆରେ ପାଣି ରଖିକି ଆପଣ ପିଇବେ। ତା ସ୍ୱାଦ ଟା ଟିକେ ଭଲ ଲାଗେ।
ହଁ ସେଇଟା କିନ୍ତୁ ନୁ ପୁରା ନିହାତି ଥଣ୍ଡା ପାଣି, ଯୋଉଟା ଆମର ମାଠିଆରେ ରଖିକି ଆମେ ପାଣି ପିଉଛେ। ସେଇଟା କିନ୍ତୁ ଆମ ଦେହ ପାଇଁ ବହୁତ ଭଲ, ସେଇଟା ଥଣ୍ଡା ଥିବ ହଁ ସେଇଟା ଥଣ୍ଡା ଥିବ। କିନ୍ତୁ ସେଇଟା ଆମେ ପିଇଲେ ଆମ ଦେହ ପାଇଁ ଭଲ, ଏବେ ଯୋଉ ଫ୍ରିଜ ରେ ପାଣି ରଖିକି ପିଉଛନ୍ତି ସେଇଟା ଆମ ସ ଶରୀର ପାଇଁ ବୋହୁତ ଫରକ୍। କିନ୍ତୁ ଥଣ୍ଡା ଲାଗୁଚି ଲୋକ ହଁ ଥଣ୍ଡା ଲାଗୁଚି ଲୋକ ପିଇଦୋଉଚନ୍ତି ଆଜ୍ଞା ଆଉ କିନ୍ତୁ ସେଟା ପିଇବା କଥା ନୁହେଁ ଆକ୍ଚୁଲି। ସେଇଟା କିନ୍ତୁ ନ ପିଇକି ଆମର ମାଠିଆରେ, ଆଜ୍ଞା ମାଠିଆରେ ପାଣି ରଖି ହେଲେ ବୋହୁତ୍ ଭଲ ହୁଅନ୍ତା।
ହୁଁ କଣ କରିବା ଯେ ତ ଖରାପ। ଖରା ଯୋଉ ଭଳିଆ ହୋଉଛି, ଆମେ ତ ହଠାତ୍ ଗୋଟେ କୁଆଡୁ ବାହାରୁ ଗୋଟେ ପଳେଇ ଆସିଲେ। ନାଇଁ ଇଚ୍ଛା ଲାଗିବ ନାଇଁ ଟିକେ ଥଣ୍ଡା ପାଣି ଟିକେ ପିଇ ଦିଏ, ସାଙ୍ଗେ ସାଙ୍ଗେ ଫ୍ରିଜ ଖୋଲିଦେଲେ ସାଙ୍ଗେ ପାଣି ଟିକେ ପିଇଦେଲି। କିନ୍ତୁ ସେତା ସେଇ ମୁହୂର୍ତ୍ତରେ ଦେଖିଆକୁ ପଡିବ ଯେ, ଆମ ଦିହ ମାନେ ଖରାପ ହବ କି କଣ ହବ କି ତଣ୍ଟି ବସିଯିବ କି କଣ ସେରା ଆମେ ଦେଖୁନେ, ଆମେ ସେଇଟା ପିଇ ଚାଲିଲେ। ଆଗେ ମୁ ମାଠିଆ ପାଣି ଟା ବୋହୁତ ସ୍ଵାଦ ଲାଗିବ, ମାନେ ଦିହ ପ୍ରତି ଆମେ ବୋହୁତ ଭଲ।
ଆଜ୍ଞା
ହୁଁ ଆପଣ ଗାଁ ପାଖରେ ଆଜ୍ଞା କୁହନ୍ତୁ।
ଆଜ୍ଞା। ଆଜି କାଲି ତ ସବୁ ଗ୍ୟାସ ଘରେ ଘରେ ଫ୍ରିଜ୍ ଘରେ ଘରେ ଯାହା ଘରେ ଦେଖିବ ଗ୍ୟାସ ଅଛି। ଫ୍ରିଜ ଅଛି ସେଇ ସବୁ ଜିନିଷ ତାଙ୍କର ସବୁ ମାନେ ସମସ୍ତଙ୍କ ଘରେ। ଆଜିକାଲି ଲୋକ କେହି ଅସୁବିଧାରେ ରହିବାକୁ ଚାହୁଁନାହାନ୍ତି ସେତେବେଳେ ଯେମିତି ଆମେ ଅସୁବିଧାରେ। ସବୁ ଜିନିଷ ସୁବି ସେତେବେଳେ ବି ସୁବିଧା ଥିଲା ସେଇ ଜିନିଷ ଗୁଡ଼ାକ ଥାଇକି ଲୋକ ବି ସୁବିଧାରେ ରହୁଥିଲେ କିନ୍ତୁ ଯେହେତୁ ମାନେ ଦିନକୁ ଦିନ। ସବୁ ମାନେ ମାନେ ଇଏ ହଉଛି ଆଗଉଛି ସବୁ ସେଇ ହିସାବରେ ଫ୍ରିଜ ଗ୍ୟାସ। ପିଲା ମାନେ ଥଣ୍ଡା ପାଣି ପିଇବା ସେଥିରେ ରଖିଲେ ଆମର ଖାଇବା ଜିନିଷ ବି ବଳିଲେ ଆମେ ସେଥିରେ ରଖି ଦଉଛେ। ପଛରେ ଆ ସେତେବେଳେ କିନ୍ତୁ ଆମର ନ ଥିଲା ଏ ସବୁ ସେ ସବୁ ଚଳୁଥିଲା ନା ନାଇଁ ଗ୍ୟାସ ହେଲା ଗ୍ୟାସ୍ ଟା ଆମର ଯେ ତେ ଭଲ ଆମର ସେତେ ବି ଖରାପ ଆମର ଗ୍ୟାସ୍ ଟିକେ ବି ଯଦି ଅ ମାନେ ଅସାବଧାନତା ହେଇକି ଯଦି ବି ଆମେ ରୋଷେଇ କଲେ ସେଇଟା ବି ମାନେ ବହୁତ ଖରାପ କଣ କରିବା। ସବୁ ବିପଦ ଜିନିଷକୁ ବି ଆମେ ଘରେ ରଖୁଛେ।
ହୁଁ ହୁଁ କଣ କରିବା ମାନେ ଯୁଗକୁ ଯାଇକି ସବୁ ପରିବର୍ତ୍ତନ ହଉଛି ପରିବର୍ତ୍ତନକୁ ଯାଇକି ଆମେ ସେଇ ମାନେ ଆମେ ଖାପ ଖୁଆଇ ଚଳେଇବାକୁ ପଡ଼ିବ ନହେଲେ ତ ନ ଚଳିବ ନା। ଆଉ କଣ କରିବା ଆପଣ ପିଲାଦିନେ ଏମିତି ଯା ଆପଣ ଗାଁ ପାଖାପାଖି ଏମିତି ଜଙ୍ଗଲ ଫଙ୍ଗଲ ଅ ଛି ଯାହା ଫଳରେ କାଠ ଫାଠ ଆପଣ ଆଜ୍ଞା। କାଠ ଫାଠ ଆଣିବା କି ଘଷି ଘର ଏମିତି କରିବା ଏମିତି ଆପଣ କରିଛନ୍ତି ପିଲାଦିନେ?
ଆଜ୍ଞା ଆମର ଗାଁ ପାଖରେ ଜଙ୍ଗଲ ଅଛି ଆମର ସେଠି କାଠ ଫାଠ ସବୁ ମିଳେ। ଆମର ପତ୍ର ହେରିକା ବି ଆମର ଜାଳ ଜାଳେଣୀ ଆମର ହୁଏ ଜାଳେଣୀ ଭାବରେ ବେ ଆମେ ତାକୁ ଆମେ ଜାଳୁ ଆମ ଚୁଲିରେ ବି ରୋଷେଇ କରୁ। ଆମର ଅଛି ଗାଁ ପଟରେ ଆମେ କରୁ ସେମ୍ ତି ଆମେ ଚୁଲିରେ ଆମେ ଗଲେ ଆମେ ଚୁଲିରେ କରିବାକୁ ଆମେ ପସନ୍ଦ କରୁ।
ଉଁ ହୁଁ କିନ୍ତୁ ଏବେକା ଦିନ ଟା ଆଉ ବର୍ତ୍ତମାନ ସେଇଟା କରୁନାହାନ୍ତି। ହଁ ତାହେଲେ ସବୁ ସମୟକୁ ଚାହିଁ ସ ବାସ। ସେ ସବୁ ସମୟକୁ ନେଇ ସବୁ ପରିବର୍ତ୍ତନ ହେଇଗଲାଣି ଆଉ।
ଆଜ୍ଞା।
ଆଚ୍ଛା। ଆଉ ବର୍ତ୍ତମାନ ତ ତ ସେଇ ଜଙ୍ଗଲ ତ ନାହିଁ ବର୍ତ୍ତମାନ। ସବୁ ତ ଜଙ୍ଗଲ ସବୁ ନଷ୍ଟ କରିସାରିଲେଣି।
ଆଜ୍ଞା ଆଗ କାଳରେ ଆମେ ଚୁଲି ରେ ରୋଷେଇ କରୁଥିଲେ ଆମର ଚୁଲି ଟା ଆମର ଆମର ବାହାର ପଟେ ଥିବ ଆମର ଚୁଲି ଟା। ଏବେ ତ ଘର ଘର ଭିତରେ ରୋଷେଇ ହଉଛି ଆଉ ବାହାରକୁ କେହି ଆଉ ବାହାରି ଆସୁ । ସେ ସବୁ ଜିନିଷ ଆମର ଘର ଭିତରେ ହିଁ ରହିଲା।
ହୁଁ ହୁଁ ତାପରେ ଚୁଲିରେ ରୋଷେଇ କଲା ପରେ ହାଣ୍ଡିରେ ଗୋଟେ ଲେପ ଦିଆଯାଏ ମାନେ ଲେପ ଦେଲେ ଆଉ ମାନେ ଜଲ୍ଦି ସେ କଳାଟା ଛାଡ଼ିଯିବ। ଚୁଲିରେ ରୋଷେଇ କଲେ ବି ସେ ହାଣ୍ଡିରେ କଳାଟା ଗୋଟେ ଲାଗିବ କିନ୍ତୁ ଜଲ୍ଦି ହେଟା ଛାଡ଼ିଯାଏ।
ଆଜ୍ଞା।
ଆପଣ କାଠ ରୋଷେଇ ହଉ କି ଘଷି ଗୋବର ରୋଷେଇ ହଉ ଏଇ ଜିନିଷ ଟା ଛାଡ଼ି ଯିବ ଯଦି ଗୋଟେ ଲେପ ଦେଲେ।
ଆଜ୍ଞା।
ଆପଣ ତାହେଲେ ସେଇ ଜିନିଷରେ ଆପଣ ଅବଗତ ଅଛନ୍ତି ନା?
ଆମକୁ ଭଲ ଲାଗେ ଚୁଲିରେ ଆମକୁ ରୋଷ୍ ଷେଇ କଲେ ଭଲ ଲାଗେ କିନ୍ତୁ ଲୋକ ଙ୍କୁ ମାନେ ସେମିତି କଁ ସମସ୍ତଙ୍କର ପସନ୍ଦ ଗୋଟେ ପ୍ରକାର କି?
ହଁ ଲୋକ ବି ପସନ୍ଦ କରୁନାହାନ୍ତି ନା ନା। କାହିଁକିନା ହାଣ୍ଡି ଫାଣ୍ଡି କଳା ହବ ପୁଣି ମାଜିଲା ବେଳକୁ ହେରା କଳା ହବ ହାତ ଗୋଡ଼ କଳା ହ ବ ବର୍ତ୍ତମାନ ସଉକିନିଆ ବେଳକୁ ଲୋକ ସବୁ ହେଇଗଲେଣି ଆଉ ସେତେଟା ଏବେ ଚାହିଦା ନାହିଁ ତାର କିନ୍ତୁ ଦେଖିବେ ଗୋଟେ ଗୋଟେ ହୋ ଟେଲ ମାନଙ୍କରେ ଏମିତି ଲେଖା ହେଇଥିବ ମାନେ ମାଟି ହାଣ୍ଡି ମାଂସ। ଏଇଟା କାଠ ଚୁଲି ରୋଷେଇ ଏମତି ସବୁ ଲେଖା ହେଇଥିବ।
ଲୋକ କିନ୍ତୁ ସେଇଠି ଅଧିକ ଭିଡ ଜମାନ୍ତି। ଖାଇବାକୁ ସମସ୍ତେ ହି ସ୍ଵାଦିଷ୍ଟ ଦରକାର କିନ୍ତୁ ଗ୍ୟାସ କୁ ସମସ୍ତେ ତେ ପସନ୍ଦ କରନ୍ତି କିନ୍ତୁ ସେମାନେ ଭାବନ୍ତିନି ଯେ ଚୁଲି ରେ ଯୋଉଟା ରୋଷେଇ ହୁଏ ସେଇଟା ହଉଛି ପ୍ରକୃତ ମାନେ କହିବାକୁ ଗଲେ ସ୍ଵାଦ ଅଛି ସେଥିରେ।
ହୁଁ ହୁଁ ହୁଁ ଆଚ୍ଛା। ଆପଣ ବର୍ତ୍ତମାନ ବି ରୋଷେଇ ବାସ କରୁଛନ୍ତି ଗାଁରେ ନାଇଁ ନାଇଁ
ଆମର ଆଜ୍ଞା ଆମର ଗାଁ ରେ ଆମେ ଚୁଲିରେ ରୋଷେଇ କରୁ।
ହୁଁ।
ଯେହେତୁ ଦୁନିଆ ଆଗେଇଲାଣି ସମସ୍ତଙ୍କ ଘରେ ଗ୍ୟାସ୍ ଆମ ଘରେ ବି ଗ୍ୟାସ୍ ଅଛି ଆମେ ବି ଗ୍ୟାସରେ ରୋଷେଇ କରୁଛୁ। କିନ୍ତୁ
ହୁଁ
ଆମର ବି ପୁରୁଣା ମାନେ ସେଇ ସବୁ ଜିନିଷ ଆମର ବି ଅଛି ଆମେ ବି ସେଇଟା ବି ଆଜି ପର୍ଯ୍ୟନ୍ତ ଆମେ ବଞ୍ଚେଇକି ରଖୁଛୁ। ଯେ ଆମେ ଚୁଲିରେ ରୋଷେଇ କରୁଛୁ।
ହୁଁ ହୁଁ
ଏ ସବୁ ଜିନିଷ ଅଛି ଆମର।
ହୁଁ ହୁଁ ହୁଁ ଆଚ୍ଛାଛ ଏଵେ ଏଇ ଗ୍ୟାସ ହଁ ହଁ। ହଁ ଲୋକ ତ ସେସବୁ ଭୁଲିଗଲେଣି ନା ଆଉ କଣ ସେମିତି ଅଛନ୍ତି ଲୋକ ସବୁ ସଉଗିନା ହେଇଗଲେଣି। ଆଉ ସେ ଜିନିଷ ବ୍ୟବହାର କରିବା ପାଇଁ ଚାହୁଁନାହାନ୍ତି କେହି। କିନ୍ତୁ ଗାଁ ଗହଳି ବର୍ତ୍ତମାନ ବି ସେ ପ୍ରଥା ଗାଁ ଗହଳି ଦେଖି ଏ ଆପଣ ମାନେ ସେ ଚୁଲି ଘର ଥିବ ସେ ଚୁଲି ଲିପା ପୋଛା କରୁଥିବେ। ଗୋବର ଟିକେ ଆଣିକି ଲିପା ପୋଛା କରିବେ ମାନେ ଚୁଲିକି ମାନେ ଦାୟିତ୍ୱ ରେ ରଖଛନ୍ତି ବି।
ଆଜ୍ଞା।
ହୁଁ ଆଉ ତ ସେମିତି ଇଏ ନାଇଁ ନା ବେଶୀ ନାହିଁ ତଥାପି ଲୋକମାନଙ୍କ ଘରେ ଅଛି। ସିଏ ପର୍ଯ୍ୟନ୍ତ ବି ସିଏ କାଠ ଜାଳେଣି ରୋଷେଇବାଷ କରୁଛନ୍ତି। ଚୁଲି ଅଛି ସବୁ ଜିନିଷ।
ହଁ ସମସ୍ତେ ତ ସେମିତି ନୁହନ୍ତି ନା ଜଣେ ଜଣେ ସେମତି। ମାନେ ଆମର ଶହେ ପରସେଣ୍ଟ ରୁ ଆମର ଯଦି ଆମର ଅଶୀ ପରସେଣ୍ଟ ଲୋକ ଯଦି ଆମର ଗ୍ୟାସ୍ ୟୁଜ୍ କରିଥିବେ ଆଉ ବାକି କୋଡିଏ ପରସେଣ୍ଟ ଲୋକ ଆମର ଚୁଲି ବି ୟୁଜ୍ କରୁଛନ୍ତି।
ହୁଁ ହୁଁ ହଉ ହଉ ଠିକ୍ ଅଛି।
କାରଣ ସେଥିରେ ଅଧିକ ଟେଷ୍ଟି ଲାଗେନା ଖାଇବା ସେଥିରେ ଖାଇବା ବନେଇଲେ ବହୁତ ଟେଷ୍ଟି ଲାଗେ ଯେହେତୁ ଆମର ଆଉ ସେଟା ହଉଛି ରିଏଲ ଆମର କାଠ ଜଳିଲା ସେଟା ରିଏଲ ନିଆଁ ଆମର ଯୋଉଟା କହନ୍ତି ଆମର। ଜାଳେଣୀା ଯୋଉ ଜଳୁଚି ଆମର ସେଇଟା ରିଏଲେ ନିଆଁ ଟା ସେଥିରେ ଆମେ ରୋଷେଇ କରି ଖାଉଛୁ। ଆଉ ଯୋଉଟା ଆମର ଗ୍ୟାସ ରେ ଯୋଉଟା ଆମର ବାହାରୁଛି ସେଇଟା ଆମର କେମିକାଲ ଇଏ ନା ସେଟା। ତା ବି ଏତେ ଦେହ ପାଇଁ ଭଲ ନୁହେଁ। କିନ୍ତୁ ଆମେ ଖାଉଛେ ଆଉ କଣ କରିବା ବଞ୍ଚିବା ପାଇଁ ତ ଆମର ଖାଇବାକୁ ପଡିବ ନା।
ହୁଁ ନିଶ୍ଚୟ ନିଶ୍ଚୟ ଆଜ୍ଞା
ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ।
ସହିତ ଆଜ୍ଞା ଆପଣ କଥା ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଶୁଭ ରାତ୍ରି।